ହଁ କୁହନ୍ତୁ।
ଉଁଉଁଉଁ କଣ କରୁଚ?
ଏଇ ଘର୍ ହଁ ଖିଆପିଆ ସାରିଲାଣି ଘର୍ ପାଖରେ ବସିଛି ଏବେ ତ ଏଇ ଉଠିକି ଖାଇଲି ଏବେ ଶୋଇପଡିଥିଲି ଟିକେ
ହୁଁ ହୁଁ ହଁ ଭଲ, ଏଇନା ଟିକେ ଥଣ୍ଡା ହେଇଯାଉଛି ତଣ୍ଟିଫଣ୍ଟି ବଥା ହେଇଯାଇଛି ଟିକେ ସିଜିନି ଏଇନା ଟିକେ ଚେଞ୍ଜ୍ ହଉଛି ତ
ହଁ ଏଟା ଗରମ ହଉଛି ନା ଗରମ ଥଣ୍ଡା ହେଲା ବେଳକୁ ସେଇଆ ହବ ଆଉ
ହଁ ଫ୍ରିଜ ପା ପିଆ ହଉଛି। ସେଇଟା ଥଣ୍ଡା ହେଇଛି ତଣ୍ଟି ବଥା ହେଇଯାଉଛି।
ନା ଆମର ଫ୍ରିଜ ଫ୍ରିଜ ପାଣି ଦିଏ ନା ସାଧା ପାଣି କେବଳ।
ହଁ।
ହଁ ଏଇ ଟିକେ ଖରାଦିନ ଟିକେ ହୁସିଆର ରହିବାକୁ ପଡିବ ଟିକେ ଆଉ।
ପାଗ କେମିତି ଥିଲା ଶେ ପାଞ୍ଚ ଦିନ ହେଲାଣି।
ଚେଞ୍ଜ ହଉଛି ପାଗ ତ ପୁରା ନରମା ଥିଲା ଆଜି ପୁରା
ହଁ ଖରା। ଗୋରୁ ଉଲଟା ହଉଛି।
ହୁଁ। ଆଉ ଘରେ ସବୁ ଭଲ।
ହଁ ଭଲ ସ ଏଇ ଥଣ୍ଡା ପାଗ ବୋଲି ଟେ
ରୋଷେଇ କଣ ହେଇ ଥିଲା।
ରୋଷେଇ ଆଜି ସାଧା ସୋମବାରେ ଭାତ ଆଉ ଡାଲି ହେଇଥିଲା। ପୋଟଳ ଆଳୁ ଭଜା ଦହି ଥିଲା ଟିକେ ତା କରିଦେଇଥିନୁ ଦହି ବାଇଗଣ।
ଓହୋ ମୋର ତ ସେ
ହୁଁ
ପଖାଳ ଦହି
ହଁ ଖରା ଦିନେ ତ ଦହିଟା ଭଲ ଲାଗେ ଖାଇବାକୁ ପଖାଳରେ।
ହୁଁ ଖରାଦିନେ ତ ଦହି ଫେମସ ଆଉ ଦହି ତ ମିଳେନି ଖରାଦିନ ଆଉ।
ହଁ ଆମ ଓଡିଆ ମାନଙ୍କର ତ ପଖାଳ ମୁଖ୍ୟ।
ମାଉଷ ତ ପ୍ରିୟ ଖାଦ୍ୟ ଆଉ। ପଖାଳ ଆଉ। ତ ସବୁବେଳେ ପଖା
ଆଉ କୁଆଡେ ବୁଲାବୁଲି କରିବାକୁ ଯାଇଥିଲି ଯାଇଛନ୍ତି ନା।
ବୁଲାବୁଲି ତ କଲିକତା ତ ଯାଇଥିଲ। ହେଇଗଲାଣି ଇ ପ୍ରାୟ ଦେଢ ବର୍ଷ ଦି ବର୍ଷ ହେଇଗଲାଣି କଲିକତା ଯାଇଥିଲି। କଲିକତା ଯାଇଥିଲି ସମସ୍ତେ ସବୁ ଯାଇ ଥିଲୁ ଗୁଡେ। ସମସ୍ତେ ଯାଇ କହିଲୁ ଆମର
ଯୋଉ ଦେଖିଲ?
ଆମ ତ ଫାଷ୍ଟ ଗଲୁ କଲିକତା ସେଠି ଆମର ଭିକ୍ଟୋରିଆ ମେମୋରିଆଲ। ଭିକ୍ଟୋରିଆ ମେମୋରିଆଲ ତାକୁ ଦକ୍ଷିଣ କାଳୀ ଓହୁ ଦକ୍ଷିଣ କାଳୀ ଆମର ଉ ଉ ସେ ବାବୁଘାଟ। ଅ ହାଉଡା ବ୍ରିଜ।
ହୁଁ।
ହଁମ ସେଇ ବୁଲାବୁଲି କରିକି ତାପରେ ଆମେ ଗଲୁ ଏଠିକି ନଦିଆ ଯୋଉ ଆମର ଉ ଅଛି ଇସ୍କନ ମନ୍ଦିର। ମାୟାପୁର ହଁ। ସେଇଟା ହଉଛି ଭାରତର ସବୁଠାରୁ ବଡ ମନ୍ଦିର।
ଏତେ ଜାଗା ବୁଲି ଆସିଛ।
ସେଠି ଯାଇକି ଆମେ ଦିନେ ରହିଲା ସାଙ୍ଗ ପିଲା ଜଣେ ଥିଲେ ସେଠି ତାଙ୍କରି ପାଖରେ ରହି କିଥିଲେ ଦିନ ରହିକି ତାପରେ ବୁଲାବୁଲି କରିକି ପୁଣି ସେ ଟ୍ରେନରେ ଫେରିଲୁ ଆଉ।
ଟ୍ରେନ ରେ ଯାଇଥିଲ?
ଟ୍ରେନରେ ଟ୍ରେନରେ ଯାଇକି ସେଠୁ ସେଇ ବସ ରେ ଉଁ। ଏପଟ ସେପଟ ହେଇକି ଆସିବା କଥା।
ହୁଁ
ଭଲ ଥିଲା ବୁଲାବୁଲି ସବୁ ଭଲ। ସେଟା ତ ସବୁ ତାଙ୍କର ସବୁ ମାଛ ଭାତ ମିଠା ସବୁ ମେନ ଆଉ କଲିକତାରେ।
ହଁ ସେପଟେ। କେମିତି ସେ ଜାଗା? ଦେଖିଲ?
ହଁ ହଁ ବାସ ମାନ ତାରି ଉପରେ ତ ଖାଲି ଗାଡ଼ି ଫାଡ଼ି ଈ ଦୋହଲୁଛି ଟିକେ ଟିକେ ହଲୁଛି ପୋଲଟା ଯିବା ଆସିବା କଲାବେଳେ ଟିକେ ଟିକେ ଦୋହଲୁଛି ପୋଲ।
ହୁଁ କହନ୍ତି କି ସେଠିକି କଣ ବଳି ି ଆନ୍ତି ବଲ କିି
ନା ବଳି ଫଳି ନାହିଁ ସେରା କେମିତି ଗୁଡା ଗୋଟେ ମିଛ ମୂଲରୁ ତିଆରି ହେଇଛି। ଆଉ ଆ ଦି କରକୁ ପୁରା ଛନ୍ଦା ହେଇଛି ରଡରେ ଛନ୍ଦା ହେଇଛି ପୁରା ଟୋଟାଲି ଆଉ ମଝିରେ ତାରା ନାହିଁ ପିଲର୍ ହୁଗୁଳି ନଈରେ ହେଇ ହୁଁ।
ସେ ଯେତେ ପୋଲ ତିଆରି ହେଇଥିଲା ସେ ସେତେବେଳେ
କଣ କରଥିବେ କିଏ ଆଉ ଦେଖିଛି ନା ଜାଣିଛି ଯାହା କହିବା କଥା କ
ହୁଁ ହୁଁ। ଜାଗା ତା ହେଲେ ଭଲ ଲାଗିଲା?
ବୁଲା ବୁଲି ଭଲ ଥି
ଜାଗା କେମିତି? ଭଲ ଥିଲା।
ହୁଁ ନା ନା ଭଲ। ଭଲ ଗହଳି ଜାଗା।
ହେ ସେଲେପେ ଆମର ମାନେ ପାଦା ବି ହୁଁ
ହୁଁ।
ଆଉଟା
ଆମେ ଗାଡିରେ ଗଲେ ସୁବି ନା ଟ୍ରେନରେ ଗଲେ?
କଉଥିଲରେ ଗଲ ହେ ଟ୍ରେନରେ
ଆମର ଏଇ ଏଇଠୁ ଆମ ଇଏ ରୁ ଟ୍ରେନରେ ଗଲୁ ଆମେ ଆଉ।
ଓହୋ। ଗାଡି କରି ସେ ବୁଲାବୁଲି କଲ?
ହୁଁ ଆପଣ କୁଆ
ଆମ ତ ଯାଇନୁ ବହୁତ ଦିନ ହେଲାଣି ଯାଇଥିଲୁ ସେ ପୁରୀ ପୁରୀ ଯାଇ ଥିଲୁ ସେଠୁ ଆଉ ଯାଇନୁ ଯିବା ପାଇଁ କଉ ହଉଛି ଆଉ।
ଯାନ୍ତୁ ବୁଲାବୁଲି କରିକି ଆସନ୍ତୁ ଭଲ ଏବେ ତ ପୁରା ରଥଯାତ୍ରା ଆସିଯିବ ଏବେ ଆଉ କେତେ ଦିନ ରହିଲା ରଥଯାତ୍ରା
ହଁ ରଜ ପରେ ହବ ତ
ହଁ
ରଜ ତ ଆମ ଆଡେ ଭଲ ହୁଏ।
ହଁ ରଜ ସେମି ଫିକା ପଡ଼ିଗଲାଣି ଆଉ।
ପର୍ବ ଓଡିଆ ମାନଙ୍କର ପର୍ବ ରଜ ଦୀପାବଳି ଏସବୁ
ହୁଁ ଆସ ତ ଆସ୍ତେ ଆସ୍ତେ ଫିକା ପଡିଗଲେ ନା ଚାକଚକ ଯୁଗରେ ସବୁ ଫିକା ପଡିଯାଉଛି ଆସ୍ତେ ଆସ୍ତେ ଆଉ।
ହଁ ଏ ପିଠାପଣା ନାହିଁ ଏବେ ସବୁ ଗ୍ୟାସ ହଉଛି। ଆଗ ଯାହା ପିଠାପଣା ଖାଇଲା ବେଳକୁ
ପୁରୁଣା ଲୋକ ବି ଆଉ ନାହାନ୍ତି। ଆ ପିଠା ପିଠା ପଣା ଆଉ କରିବ କିଏ ନା କଣ କରିବ କିଏ।
ହଁ ଏବେ ସବୁ ନୂଆ
ସେଇଭଳିଆ ହେଇଯାଉଚି ସବୁ ଆଜିକାଲି ଆଉ କଣ କରିବା ଧୀରେ ଧୀରେ ସବୁ ଲୋପ ହେଇଯାଉଚି ପର୍ବପବାଣି ଆସ୍ତେ ଆସ୍ତେ କମି କମିିକା ଯାଉଛି ତାର ଇଏଟା ଆଉ
ହଁ ସେମିତି ଆଉ ପିଠା ପଣା ଖାଇଲେ କଣ କରୁଛନ୍ତି କି ଗ୍ୟାସ୍ ହେଇଯାଉଛି ଆମର
ଆଉ ଏବେ ବା ପରିଶ୍ରମ ନାହିଁ ବିନା ପରିଶ୍ରମରେ ଏ ବସିକି ଖାଇଲା ମାନେ ସେଇ ଗ୍ୟାସ୍ ହେବ ଆଗରୁ କଣ ଖାଉଥିଲେ ଯାଇକି ବିଲବାଡ଼ିରେ କାମ କରୁଥିଲେ ଯାହାଫଳରେ ତାର ହଜମ ହେଇଯାଉଥିଲା ଆଉ ଗ୍ୟାସ୍ ଫ୍ୟାସ୍ କିଛି ନାହିଁ ଯେତେ ଖାଆନ୍ତୁ କିଛି ଅସୁବିଧା ନାହିଁ ଆ ଏଇନେତ ସବୁ ଘରେ ବସି ଥିଲେ ଆଉ ଆ କେମତି ହବ ଆଉ ସବୁ କିିଛି ହେଇଟା ପିଠା ପଣା ବି କରିବେ ଯାହାଲେ କିଛି କିଛି କରିବେ ସମସ୍ତେ ଆଉ।
ହଁ ଏବେ ଏ ପନିପରିବା ସବୁ ବାଡିରେ କଣ କଣ ଲଗେଇ ଯୋଉ ଲଗେଇଚ?
ବା ବାଡି ରେ ଆମର କି ଛି ଲଗା ଲଗି ହେଇନି।
ହୁଁ ସେଏ ତ କିଣିକି ଖାଇଲେ ତ ସବୁ ଏଇ ଯୋଉ ସାରଦିଆ ଜି ସବୁ ସେର ସବୁ
ବାହାରୁ ଆଣିବ ମାନେ ସେୟା କଣ କରିବ।
ସେ ସାର ଦିଆ ତ ଖାଇକି। କି ବେଶି ଦେହ ବି ଖରାପ ହଉଛି। ଆମେ କଣ ବାଇରେ ଯେ ଲଗଉଛନ୍ତି ଆମେ ଖାଲି ଏଇ ଖତ ଦେଇକି ଆମେ କର କରୁଛନ୍ତି ଗଛ ସେମାନେ କଣ ବାହାରେ ପା ସାର ଦେଇକି ଗଛ ଶୀଘ୍ର ଶୀଘ୍ର ବଡ ହବା ପାଇଁ ଦଉଛନ୍ତି ଆଉ ହାଇବ୍ରିଡ ଗଛ ସବୁ ଲଗଉଛନ୍ତି ଶୀଘ୍ର ଫଳ ହବା ପା
ହଁ ଆଗରୁ ସେମିତି ଚାଲିଥିଲା ସବୁ ଆଉ ଆଗରୁ ପରିଶ୍ରମ ଅଧିକା କରୁଥିଲେ ଲୋକ।
ସେଥିପାଇଁ ଆଗ ଲୋକଙ୍କର ଦେହ ପା ସବୁ ଠିକ ଠାକ ରହୁଥିଲା। ଏବେ ସବୁ ସାର ଦିଆ ଜିନିଷ ଖାଇକି ଲୋକଙ୍କର ଦେହ ବି ଖରାପ ହଉଛି।
ସେ ରୋଗ ବାଗ ଇଏ
ଥିରେ ସେ ସାର ଦିଆ ହଉଛି। ହଁ ଡାଇବେଟିସ ତ ସମସ୍ତଙ୍କର।
ପ୍ରାୟ ଲୋକଙ୍କର ଡାଇବେଟିସ୍। ଚାଲିବ ସଂସାର ସେମିତି ଆଉ କଣ କରିବା।
ହୁଁ।
ଆକୁର ଘରେ ସବୁ ଭଲ?
ହଁ ଭଲ ଉ। ହଁ ଆମ୍ବ ଆମ୍ବ ଅଛି। ଆମ୍ୱ ର ଆର ବର୍ଷ ଠୁ ଠୁ ଏ ବର୍ଷ ଟିକେ କମ ଆସିଛି।
ଆପଣଙ୍କର ତ ବଗିଚା ଫଗିଚା। ଥିବ କି କଣ।
ହଁ ଆମ୍ବ ଆମର ବାଡି ଅଛି। ବାଡିରେ ଆମ୍ବ ହଉଛି ଚ ଅ ଭାଲୁ ଆସୁଛନ୍ତି ଆମ୍ବ ଖାଇବାକୁ ଭାଲୁ ଆସୁଛନ୍ତି। ଆଉ ଆମେ ତ ଏପଟେ ଆମ୍ବ ମ ଆଣିବୁ କଣ ଭାଲୁ ତ ଆମେ ଦେଖୁଛୁ ଆଉ ଭାଲୁ ଆମ୍ବ ଖାଇଦଉଛନ୍ତି।
ଆମ୍ୱ ଇଏଟା ଆମର ଭାଲୁ ଏରିଆ ଆଉ।
ହୁଁ। ଆ। ସେ ତ ଦିନରୁ ପଳେଇ ଆସୁଛନ୍ତି କି ଯେ ଏଇ ପାଣି ଫାଣି ପିଇବା ପାଇଁ। ଏ ଖରା ହଉଛି ନା। ଆଉ ପାଣି। ଶୋଷରେ ପଳେଇ ଆସୁଛନ୍ତି। ହଁ ସେ ଆସୁଛନ୍ତି ବି ଆମ୍ବ। ଖାଉଛନ୍ତି ଖାଇକି ଯାଉଛନ୍ତି ସବୁ ସିଜିନି ରେ ଆସୁ ଆସୁଛନ୍ତି ସବୁ ଖାଇବାକୁ। ଏବେ ଜାମୁ କୋଳି ଅଛି। ଜାମୁକୋଳି ଖାଉଛନ୍ତି ଆମ୍ବ ଖାଉଛନ୍ତି। ଆଉ କୋଳି ସମୟରେ। ବରକୋଳି ଖାଇବେ ପୁଣି। କାଜୁ ଖାଉଛନ୍ତି ଏମିତି ଆଉ।
ଓ ହୋ। କଣ କରିବା ସେମିତି ସେମାନେ ବି ଖାଇଆ ଆମେ ବି ଖାଇଆ ସମସ୍ତେ ସେମିତି।
ହଁ।
ଆଉ ପରସ। ରୋଷଇ କରିବା।
ଆଚ୍ଛା। ଆ ହଉ ତାହେଲେ।
ହଉ ଆଜ୍ଞା ହଉ ରଖ।